। ଶୁଣଉଛି ହ୍ୟାଲୋ ହ ଶୁଣଉଛି।
ହଁ ଶୁଣା ଯାଉଛି।
ଆଜ୍ଞା ନମ ସାର କଣ କରୁଛନ୍ତି?
ନମସ୍କାର ଛାତପରାଡ ବୁଲୁଚି। ଛାତ ଉପରା ଆଡେ ବୁଲୁଛି ଆପଣ କଣ କରୁଥିଲେ? ନାହିଁ ନାଇଁ ଆପଣ କଡ ହଉଛି କି?
ତା ହୋଇନି। ହଁ ଆଜି ଥିଲାଠୁ ଛଅଟ ରୁ ବର୍ଷା ଯେ ହଁ ସକାଳୁ ବର୍ଷା ହଉଛି ଯେ ଏପର୍ଯ୍ୟନ୍ତ କମୁନି।
ହ ନାଇଁ ନାଇଁ ଆମର ସାଢେ ଆଠଟା ବେଳକୁ ଛାଡି ସାରିଲାଣି। ନା ସାଢେ ଆଠଟା ବେଳୁ ଛାଡି ସାରିଲାନି ହଁ ହଁ।
ଥଣ୍ଡା ଲାଗୁଥିବ ହଁ ଏବେ। ଏତେ ଖରା ହେଲା ହେଲା ଲାଷ୍ଟ କୁ ବର୍ଷା ଆଉ
ହଁ ଖରା ସହି ହଉନି ୟାରେ ବର୍ଷା ସହି ହଉନି ଶୀତ ଦିନ ଶୀତ ବି ସହି
ଶୀତ ହେଲେ ଶୀତ ଯୋଉଟା ହେଲା ସେଇଟା। ଖରା ହେଲେ ବର୍ଷା ପାଇଁ ଖୋଜୁଚେ, ବର୍ଷା ହେଲେ ଖରା ପାଇଁ ଖୋଜୁଚେ। ଶିତହେଲେ, ଖରା ଖୋଜୁଚେ। ହୁଁ ସେଇୟା, କିନ୍ତୁ ଏବ ବେଶୀ ଖରାଟା ଅ ଅଧିକ ସମୟ ହଉଛି, ବର୍ଷାଠୁ, ଶୀତଠୁ।
ଆଜ୍ଞା। ସେ ପୁଣି ହୋଉଛି, ହାଡ ଫଟା ଖରା।
ହଁ ଏତେ ଖରା ମାନେ, ଘରେ ବି ରହି ହଉନି କି, ବାହାରେ ବି ରହି ହଉନି।
ଆଁ।
ଗଛ ଯୋଉ ଏତେ କଟା ହଉଛି, ଆଉ କଣ ହବ?
ସେଇଆ, ଖାଇସାରିଲେଣି?
ନାଇଁ ଖାଇନୁ, ଏବେ ଆଳୁ ଚିପ୍ସ କରାହେଇଥିଲା ତ, ଖାଇଥିଲୁ ସମସ୍ତେ।
ଓହୋ, ଆପଣଙ୍କ ଝିଅ ଖାଇସାରିଲେଣି?
ଝିଅ ଖାଇଲା ଏବେ ରୁଟି, ତାକୁ ସବୁବେଳେ ଗ୍ରାଇଣ୍ଡିଙ୍ଗ କରିକି ଦେଲେ ଖାଏ। ଆଜି ଖାଲି ମାନେ ବତୁରେଇ ଦେଇକି ସେ ଚକଟିକି ଦେଲୁ, ଟିକେ ଖାଇଲା, ଖାଇଲାନି।
ଓହୋ।
ଟିକିଏ ଖଦଡିଆ ହେଲେ ଖାଉନି, ମୋର ମାନେ ଅଭ୍ୟାସଟା ତାର ଖରାପ କରିଦେଲିଣି ଯେ
ହୁଁ।
ଦେହ ଭଲ ନାହିଁ ତ, ଦେଇ ଦଉଛି ଗ୍ରାଇଣ୍ଡିଙ୍ଗ କରିକି। ତାକୁ ଉଁ ଦି ଦିନେ
ଦେଢ ବର୍ଷର ଛୁଆ, ଆଉ କେମିତି ଖାଇବ?
ନାଇଁ ଟିକେ ଚକଡିକି ଦବା ଅଭ୍ୟାସ କଲେ ଭଲ। କାରଣ ଆଉ କିବାହାର ଜିନିଷ ଜମା ଖାଉନି ସେ?
ହୁଁ।
ତାପରେ ଡାକ୍ତର ବି ମନା କରିଚନ୍ତି, ଗ୍ରାଇଣ୍ଡିଙ୍ଗ କରିକି ଦବାକୁ।
ହଁ ଭଲ ନୁହେଁ, ଗ୍ରାଇଣ୍ଡିଙ୍ଗ।
ମୁଁ ଦଉନଥିଲି, ସିଝା ମୁଁ ତାକୁ କଣ କରେ, ଗ୍ରାଇଣ୍ଡିଙ୍ଗ କରେନି ସିଝା ଟାକୁ ମୁଁ ମୁଁ ଜାଲିରେ ଛାଣି ଦେଇକି ତାକୁ ଦିଏ, ହେଲେ ବି ପେଷ୍ଟ ଭଳିଆ ହେଇଯାଏ ନା, ଖାଇଦେବ। ତାକୁ ଚ ଚକଡିକି ଦେଲା ମାନେ ସେ ଜମା ଖାଇବନି, ଖାଲି ବାନ୍ତି ଅ ବାନ୍ତି ଆଣିବ।
ହୁଁ, ହୁଁ ଆପଣଙ୍କ ଝିଅଙ୍କ ନା କଣ?
ତା ନା ଆରାଧ୍ୟା।
ଆହା।
ଆଉ, ଆପଣ କଣ କରୁଛନ୍ତି? ରୋଷେଇ ସରିଲାଣି ରୋଷେଇ ସରିଲାଣି?
ହଁ, ହଁ ମୁଁ ଖାଇ ବି ସାରିଲିଣିି।
କଣ କରିଥିଲେ କି?
ଏ ଆଜି ଉଁ, ଏଇନା ଆସିଲେ ବାବା ଡ୍ୟୁଟିରୁ
ହୁଁ ହୁଁ।
ମୁଁ ରୁଟି ଖାଉନି ମୋ ଯୋଗୁ ବାବା ଆଜି ଆଣିଥିଲେ ନାନକୁ ଛୋଲେ ବଟୁରେ।
ଓହୋ, ସମସ୍ତେ ଖାଇଦେଲେ?
ନାଇଁ, ସେମାନେ ସମସ୍ତେ ରୁଟି ଖାଉଚନ୍ତି, ମାନେ ମୋ ବା ଆଉ ଭାଇ, ମାମା ତିନି ଜଣଜାଙ୍କ ରୁଟି, ମୁଁ ରୁଟି ଖାଏନି।
ପରଟା ଖାଅ, ନା ପରଟା ବି ଖାଅନି?
ପରଟା ଖାଏ। ଜନ୍ତା ହେଇକି କଲେ, ଯୋଉ ଚିନି ପକେଇକିନା କରନ୍ତିନି, ସେଇତା ଖାଉଛି। ନର୍ମାଲ ଟା ଖାଉନି।
ଓହୋ, ଆମର ଆଜି ବୁଟ ଡାଲି ତରକାରୀ ହେଇଯାଇଚି ଚକୁଳି ହବ, ଖାଇବେ ସମସ୍ତେ, ରୁଟି ବି ହେଇଚି। ରୁଟି କମ ଇଟିଲି ନହେଲେ ଚକୁଳି ହବ ଆଉ। ଆମର ହେଲା ମଝିରେ ଅଗଣା ଟା ରହିଯାଉ ଯେ ଏପଟେ ସାଇଟ ରେ ଦିଟା ଘର, ଏପଟ ସାଇଟରେ ସେପଟେ ଚାରିଟା ରୁମ୍, ଏପଟେ ତିନିଟା ରୁମ୍। ଏସବୁ ଜିବା ଆସି ୁଆ କରିବାକୁ ପୁରା ମାନେ ପାଦ ଜମା ଥଣ୍ଡା ଛାଡୁନି।
ହଁ ସେ ଦେଖିବ ମାନେ ସାଇଡ ରୁ ସାଇଡ ରୁ ଖାଇ ଯାଇ
ହଁ ମାମା ଖୁଡିଙ୍କର ପୁରା ଧଳା ଧଳା ହେଇକିନା ପୁରା ଖାଇଲା ଭଳିଆ ହେଇଛି।
ହୁଁ ହୁଁ ହେଇଯ ମୋ ଗଡ ବୋଉ ଜଣେ ତାଙ୍କର ବି ଏମିତି ହେଇଯାଇଛି ସେ ଅଧିକାଂଶ ଟାଇମ ପାଣି ରେ ରହିଲେ ନା। ଘରର କାମ ଘର ଜଏଣ୍ଟ ଫ୍ୟାମିଲି ରହିଲେ ତ କାମ କରିବାକୁ ପଡ଼ିବ ନିହାତି।
ହଁ ବା ଆମର।
ହୁଁ
ବାସନ ତ ଯଜୁ ଟିକେ ଟିକେ ଏବେ ଗଦା ହେଇଯାଉଛି। ପୁରା ସମସ୍ତେ ଗୋଟେ ଗୋଟେ ଗୋଟେ ଗୋଟେ ଖାଇଲେ ହେଲେ ତ ଗଧା ହେଇଯାଉଛି ବାସନ ଆଉ।
ହଁ
ଯେତେ କମ ଚାହିଁବୁ ହେଇଯାଉଛି ହୁଁ ଓହୋ ଏବେ କି କେତେବେଳେ ଶୋଉଛନ୍ତି ଆପଣ?
ମ ମୋତେ ନିଦ ଲାଗିଲେ ସାତଟାରେ ମୁଁ ଶୋଇପଡେ ମତେ ନିଦ ନ ଲାଗିଲେ ଗୋଟେରେ ବି ଶୋଇପଡେ। କେମିତି ଯେତେବେଳେ ନିଦ ଲାଗିବ
ଦିନ ବେଳେ ଶୁଅନ୍ତିି ନା ନା ଶୁଅନ୍ତିିନି?
ହଁ ସେଆପଡେ।
ମତେ ବି ଦିନଭେଳା ନ ଶୋଇଲେ ଟିକେ ଭଲ ଲାଗେନି। ଁ କିନ୍ତୁ ଏଇ ଝିଅ ପାଇଁ ମୁଁ ତ ଆଜି ଶୋଇଲା ବେଲକୁ ତିନିଟା ତିନିଟା ସାତ ତିନିଟା ଉପରେ ହେଲା ଉଠିଲି ଛଅଟା ବେଳିଆ ଯାଇକି।
ନା ମୁଁ ଖରାବେେଳେ ଶୁଏନି। ଏଇ ଯୋଉ ମଝିରେ ଯୋଉ ତିନି ମାସ ତିନି ମାସ ପୁରା ମୋ ମାଉସୀ ରେ ରହିଲି ତ ତିନି ମାସ ତୁ ମୁଁ ଶୋଇବା ଶିଖି ସେଇଠି ଖାଲି ଶୋଇ କିଛି ତ କାମ ନାହିଁ ନା।
ତମେ ସବୁଦିନ ସଉ ଥିବ ଦିନଟେ ଯଦି ଶୋଇବନି ଦେଖିବ ମୁଣ୍ଡ ବିିନ୍ଧା ହବ।
ହବା ଅ ଏଇ ମଝିରେ କଣ କେମଯେ କେଜାଣି ବ୍ରେମଥ୍ ହେଲାଉ ଗୋଟେ ଦିନେ ମୁଁ କାହା ମାନେ ଯିଏ ଯାହା କହିଲା ମୁ ଖାଲି ଚିଡି ଚିଡ଼ି ହେଲି ଖାଲି କାନ୍ଦିଲି।
ଓହୋ
କଣ ଏମିତି ମଝରେଝିରେ ଗୋଟେ ଗୋଟେ ହେଇଯାଏ ଆଉ।
ହଁ ହଁ ହଁ ଆଜ୍ଞା। ହୁଁ ହଁ
ଆପଣଙ୍କ ଝିଅ ଶୋଇସାଏଇଲାଣି?
ଝିଅ ବି ନାହିଁ ମୁଁ ଆମ ଘରକୁ ଯୋଉ ପଳେଇ ଆସିଛି ତାକୁ ମାନେ ମୋ ପାଖରେ ସେ ଆଉ ରହୁନି। ସେ ଭାଇ ଭଉଣୀମାନେ ସବୁ ତା ପାଖରେ ମାମୁଁ ମାମାଙ୍କ ପାଖରେ, ତା ମୋ ଭାଇ ପାଖରେ, ଭଉଣୀ ପାଖରେ ସେ ସେ ରହୁଛି ପୁରା।
ହଁ ହଁ।
ଆଉ ଆମ ଘରୁକୁ ଗଲେ ମୁଁ ହିଁ ସବୁ କରିବାକୁ ପଡୁଛି, ଏଇଠି କିଛି ନାହିଁ ଟେନସନ୍।
ହଁ, ଆସଛନ୍ତି ଏବେ ଘରକୁ?
ହଁ, ଏବେ ଦେହଟି ଭଲ ନାହିଁ ତ ପଳେଇ ଆସିଚି, କାଲି ପୁଣି ଯି ଯିବାର ଅଛି କାଲିକି ଫୁଣି
ହୁଁ ହୁଁ।
ବୁଲିବାକୁ ପଳେଇ ଆସିଥିଲୁ, ହଁ ବୁଲିବାକୁ ପଳେଇଥିଲୁ ଯୋଉ ପୁରା ଟାୟାର୍ଡ ହେଇଥିଲି, ଏଇଠିକି ପଳେଇଆଇଲି।
ଘର ସଂସାର କରିବ ମାନେ ଏଇଭଳିଆ।
ହଁ, ଆଗୁରୁ ଝିଅ ନଥିଲା ବେଳେ ଏତେ ଶୋଉଥିଲି, ଉମ୍ ସବୁ ସବୁବେଳେ ନୁହଁ ମୋ ମାନେ ହଜବେଣ୍ଡଙ୍କୁ କହିବି, ତାଙ୍କର ବେଳେବେଳେ ସଖାଳେ ଡ୍ୟୁଟି ଥିବ ବେଳେବେଳେ ଏଗାରଟାରେ ଡ୍ୟୁଟି। ସକାଳ ଆଠଟାରେ ଯଦି ଯିବେ ବାରଟା ଗୋଟେରେ ଆସିବେ ଉମ୍ ପାଞ୍ଚଟା ବେଳେ ପୁଣି ଯିବେ। ଆଉ ଯୋଉଦିନ ଏଗାରଟା ସାଢେ ଏଗାରଟାରେ ଡ୍ୟୁଟି ଥିବ, ଖାଇ ଦେଇକି ଭାତ ଫାତ ଯିବେ। ଆମର ସ ଅସ୍ ତାଙ୍କର ଶୀତଦିନିଆ ହେଲା ଯେତେବେଳେ, ଗରମ ଭାତ ହବ। ଆଉ ଆମେ କଣ ପାଇଁ ପଛରେ ଖାଇବୁ ଏକା ସାଙ୍ଗେ ଖାଇଦବୁ। ଟିଫିନ୍ ନ ଖାଇକି ଭାତ ଖାଇଦବୁ।
ହୁଁ ହୁଁ।
ତିନଟା ଚାରିଟା ବେଳେ କଣ ଟିଫିନ୍ କରିକି କଣ ଖାଇବୁ?
ହଁ
ମୋର ପୁରା ବାରଟା ବ ଯାଏଁ କାମ, ବାରଟା ପରେ ଶୋଇବି ଯେ ମାନେ ଏକାଥରେ ଚାରିଟା ପାଞ୍ଚଟା ଯାଏଁ। ଏବେ ନାଇଁ, ଦିନରେ ଦିନରେ ହୁଁ। ତାପରେ ରାତିରେ ଯାହା ରୋଷେଇ ହେବ। ଏବେ କିନ୍ତୁ ମୋ କାମ ଠିକ ସରିକି ବାରଟା ବେଳକୁ ଆସି ସିଲା ବେଳକୁ ମୋ ଝିଅ ଶୋଇକିନା ଉଠୁଛି।
ହଁ।
କେମତିଆ ଉମ୍ ମାନେ ସେ ଶୋଉଛି, ଆଉ ତାପରେ ଶୋଉନି। ଦିନସାରା ମୁଁ ଅନେଇଥିବି ତା ପଛରେ କି କେତେବେଳେ ତିନିଟା ବେଳେ ଯଦି ଶୋଇଲା, ଘଣ୍ଟାଟେ ଖଣ୍ଡେ ଶୋଇପାରିବି
ହଁ।
ପୁରା ଅଲଗା ହେଇଯାଏ ତାର। ମୁଁ କହିଲି ଆଉ ଗଲା ପୁରା, ହୁଁ ହୁଁ, ମାନେ ନିଦ ଗଲା, ନିଜ ପାଇଁ ଟାଇମ୍ ଗଲା, ସବୁ ଗଲା।
ଯେତେବେଳେ ଝିଅ ଥିବ ସମସ୍ତଙ୍କୁ କହିବ, କଣ ଗୋଟେ ଛୁଆ ସମ୍ଭାଳି ପାରୁନୁ? ଯେତବେଳେ ନିଜର ହେଇଯାଏ
ବାପାରେ କଲ ମାନେ, ସବୁଦିନ ଶୋଇଲା ବେଳକୁ ବାରଟା।
ଯେତେବେଳେ ଯୋଉ ଜିନିଷଟା ନିଜର ମାନେ ନିଜ ପାଖରେ ଥାଏ, ସେ କେବେ ତା ଅଭାବଟା ଜାଣିପାରେନା। ଯେତେବେଳେ ନଥାଏ, ସେ ସେତ ସେତେବେଳେ ଜାଣୁ।
ଜାଣିପାରିବ, ହଁ। ସେଟା ଠିକ୍, ନିଜ ଉପରକୁ ଆସିଲେ ସବୁ କରୁଚି ଏଇଟା ସବୁ ଜଣା ପଡିବ।
ହୁଁ।
ଏମତି ଜାଣ ମୋର ମାନେ ମୋ ନିଜର ଭଉଣୀ ନାହିଁ, ମୋର ଗୋଟେ ଭାଇ ମୁଁ ସବୁବେଳେ କୁହେ କହିବି ମୋର ଗୋଟେ ଭଉଣୀ ନାହିଁ, ସମସ୍ତଙ୍କର ଗୋଟେ ଗୋଟେ ଭଉଣୀ ଅ ଛି ସମସ୍ତେ ମ୍ୟାଚିଂ ମ୍ୟାଚିଂ ପିନ୍ଧୁଛନ୍ତି ଡ୍ରେସ ପ୍ୟାଣ୍ଟ, ମତେ ଭାରି ଖରାପ ଲାଗୁଛି। ସେମାନେ କୁହନ୍ତି, ଯୋଉମାନଙ୍କର ଭଉଣୀ ଅଛି ସେ କହିବେ ମୋ ଭଉଣୀଟା ଅଛି ମତେ ଟୋଟାଲି ଭଲ ଲାଗୁନି, ସବୁଥିରେ କହୁଛି ସେଇଟା ମୋର ସେଟା।
ଆମର କିନ୍ତୁ ମୋର ନୁ ନିଜର ଗୋଟେ ଭାଇ କିନ୍ତୁ ବଡାଆବା ଝିଅ ତାର ମୋର ମାନେ ସବୁବେଳେ ଏକାଠି। ଡ୍ରେସ୍ ଆଣିବୁ ଅଲଗା କଲର ର ଏକା ଭଳିଆ ଆଉ ମାନେ ସବୁ ସେୟାରିଙ୍ଗ।
ନା ମାନେ ମୋ ଦେଇ ମାନେ ଆମେ ଯେମିତି ଛଅ ଭଉଣୀ ଛଅ ଭଉଣୀରୁ ଏକ ନମ୍ବର ଯିଏ। ପାଞ୍ଚ ନମ୍ବର ଯିଏ ମାନେ ଏକା ଏକା ମୋଟା ସେମାନେ ଦି ଜଣ ଡ୍ରେସ ଆଣିଲେ ବି ଏକ୍ସଚେଞ୍ଜ କରିକି ପିନ୍ଧି ଦିଅନ୍ତିୁ। ଆଉ ଦୁଇ ନମ୍ବର ଆଉ ମୁଁ ନ ସେମାନେ ସେମାନେ ତାଙ୍କର ଏକ୍ସଚେଞ୍ଜ କରିଦିଅନ୍ତି ତାଙ୍କର କେମିନ ଆଉ ମୁଁ ଆମ ସମାନ ଆମେ ବି ଏକ୍ସଚେଞ୍ଜ କରିଦୋଉ।
ହଁ ସମସ୍ତେ ପାଖାପାଖି ରହୁଚ ନା ଅଲଗା ରହୁଚ?
ପାଖା ପାାଖି ରହୁଛୁ ହେଲେ ଏକ ନମ୍ବର ବାହେଇ ସାରିଲେଣି ଦୁଇ ନମ୍ବର ବାହେଇ ସାରିଲେଣି ତିନି ନମ୍ବର ଅଛନ୍ତି ବ୍ୟାଙ୍କ ଭୁବନେଶ୍ଵର ବ୍ୟାଙ୍କ ରେ ଚାରି ନମ୍ବର ବାଲା ଅ ଅଛନ୍ତି ଜଗତସିଂହପୁର ବ୍ୟାଙ୍କ ରେ ପାଞ୍ଚ ନମ୍ବର ହଁ ପାଞ୍ଚ ନମ୍ବର ଛଅ ନମ୍ବର ଏଇନା ଆମେ ଘରେ ଅଛୁ ଆଉ।
ହୁଁ ହୁଁ ତମେ ଲାଆଷ୍ଟେ ବା ସବୁଠୁ?
ହଁ ହଁ ମୁଁ ହଉଚି ପୁରା ଏଗାର ନମ୍ବର।
ହଁ ହଁ ହଁ ଓହୋ ହୋ।
ମାନେ ଗୋଟେ ପୁରା କ୍ରି କ୍ରିକେଟି ଭଲ ନୁ ଭେଲ ପୁରା ଯିଏ ଯିବ ଗୋଟେ ମା ଗୋଟେ ମାରିଦେକି ଯିବ କହିବ ଏ କାଜଲ କଣ କରୁଛୁ। ତାପରେ କିଏ ଗୋଟେ ଆସିବ ପେଟକୁ ଚିମୁଡି ଦେଇକି ଯିବ। ଖାଇସାଇି ଲୁଣି?
ସମସ୍ତେ ଲାଗୁଥିବେ ଆଉ। କାମ କରିବାକୁ ତ କହୁଥିବେ ଏଇଟା ଆଣିଦେଲୁ ସେଟା କରିଦେଲୁ?
ହଁ ମୁଁ ଯେତେବେଳେ କହିବି କି ଆଉ ଭାଇ ମୋର ଏଇ ଜିନିଷ ଟେ ଆଣିବାର ଅଛି ନା ତୁମ ଗୋଡ ଆଗେ ଘସ ମୋ ମୁଣ୍ଡ ହସ୍ କଣ ମୋର ଦରକାର ନାହିଁ ଜିନିଷ।
ହୁଁ ହୁଁ ଆମ୍ବ ଘରେ ବି ସେୟା ହୁଏ। ମୁଁ ତ ମୋ ଦି ଭାଇଙ୍କୁ କହିବି ମୋ ଗୋଡଚିପ ବସିକିନା ମୋ କଥା ନୁହଁ ଆମ ଘରେ ସମସ୍ତେ ମାନିବେ। ସାନରୁୁ ବଡ ମୁଁ ଲାଗିବି ସମସ୍ତଙ୍କ ସହିତ ବଡ ଆଡୁ ସେକେଣ୍ଡ ନା। ହଁ ମୁଁ ଆଉ ଥରେ ଫୋନ କରୁଚି ହେଲା କଥା ହବା?
ହଁ ହଁ।
ତାକୁ ଦେଲୁ।